ହାଲୋ।
ହୋ।
ହ୍ୟାଲୋ।
ହଁ ହ୍ୟାଲୋ ଶୁଭୁଛି ନା?
ହଁ ତୁ ତ କିଛି କଣ? ଆଁ,
କଣ କରୁଚ କଣ ସଇଲାଣି କାମ?
କଣ କରମି ଶୋଇଥିଲି ପା। ତ ନିଶା ଧରିଚି ଆଉ।
ଖାଲି ରଜ ଫେର ଜଲଦି ଉଠିବୁ।
ଆଉ କ
ପିଠା ପିଠି ମୁଁ କହିଲି ଏଇ ଗୁଡୁଲି ହେରିକା ସବୁ ମେହେନ୍ଦି ଲଗେଇସାରିଲେଣି?
ସିଏ ପା ମେହେନ୍ଦି ଲଗଉଥିଲା ହଉଚି ଖରାବେଳୁ ଯାଇକି। ଦି ହାତରେ ବୁ
ଆଉରି ତାର ସରିିନି।
ତୁ ଲଗୁଚ ନା କଣ ଏଖୁଣି?
ନା ନା ମୁଁ ଲଗେଇ ଦେଇଥିଲି, ଖରା ବେଳେ ଲଗେଇ ଦେଇଥିଲି। ତିନିଟା ସାଢ଼େ ତିନିଟା ବେଳେ।
ଆରେ ସେତେବେଳେ ଆଣିବାକୁ ମେହେନ୍ଦୀ ଯାଇଥିଲୁ ଟୁଇ କୁମିନି କହୁଥିଲା।
ହଁ ନା ନା ଆମେ ମେହେନ୍ଦୀ ଗୋଟେ ପ୍ୟାକେଟ୍ ନେଇ ଆସିଥିଲୁ ବାରଟା।
ହଁ କେତେ ଟଙ୍କା ପଇଲା କଣ?
ବାରଟା କୁ ଅଶୀ ଟଙ୍କା ନେଲା। ନା ନବ
ଆଠ ଟଙ୍କା ଗୋଟା ନେଲା, ନା ନା
ଆଉ ସେଇରା ଗୋଟା ଆମକୁ ସାତ ଟଙ୍କା ଆଠ ଟଙ୍କା ଲେଖା ପଡିଲା। ଆଲୋ ପ୍ରିଣ୍ଟ ପଡିଚି କୋଡିଏ ଦୋକାନୀ ବିକିବେ ଦୁଇଶହ ଚାଳିଶ କିନ୍ତୁ କିଣା ରେଟ୍ ନବେ।
ହୁଁ ଆମର ତ ମା ମଉସା ବି ସେମିତି ଆଣନ୍ତି। ନବେ କି ଅଶୀରେ ଆଣନ୍ତି ଆହୁରି କମରେ ଆଣନ୍ତି ନାକଣ।
ହଁ ଏଠି ଆମେ ଗୋଟିକିଆ ଜିନିଷ ଆଣିଚୁ ବୋଲି ମାନେ କହନି ବାରଟା ସେଥିପାଇଁ ନଉଚନ୍ତି ଟିକେ ଅଧିକ ଆଉ।
ହୁଁ ତୁ
କି ପଦ୍ମଫୁଲ କରିକି ଆଙ୍ଗୁଠି ଗୁଡ଼ା ଖାଲି ଉପର ଉପର ଖାଲି ଲଗ ଲଗେଇଚି ଭାବୁନି ତାର ହାତ ଦିଇଟା ଲଗେଇଚି ଆଉ ମାଉସୀ ଲଗେଇନି ତାର କହୁଥିଲା ଲଗେଇବ ବୋଲି।
ତତେ ଲଗେଇଦେଇ ଆସିଚି ଭଲକି? ତତେ ଲଗେଇ ଆସିଚି ନା ସିଏ କୁମୁନି ଲଗେଇଦେଲା ତାକୁ।
ଯେମିତି ଭଲ ଦେଖାହବ ନର୍ମାଲି ସିମ୍ପଲସା କରେ ଆଉ ସାଇଜ୍ କରିକି ଆଉ। ମତେ ଟାଇମ ହବନି ବୋଲି ଅଫିସରେ ମୁଁ ଲଗେଇ ଦେଇଥିଲି କହିଲି ନାଇଁ ଯାଜ ଏମିତି ହଉ।
କାମରେ ଲଗେଇ ଦେଇଥିଲୁ ଏଇନେ ଲୋକ ଅନେଇନୁ
ହୁଁ।
କୋଉଠୁ ଆନିଥିଲୁ କହନି କିରଣ ଲାଇଟି ହାଉସ୍ ରୁ ନା କୋଉଠୁ?
ନା ନା ଏ ଘର ପାଖ ଟା।
ଲେଡ଼ିସ୍ କର୍ଣ୍ଣର ରୁ।
ଓ ଲେଡିସ କର୍ଣ୍ଣରରୁ।
ତମ ଘର ପଛ କରେ। ହଁ ସେ ଦଶ ଟଙ୍କା ଲାଭ ଦଶ କୋଡିଏ ଟଙ୍କା ଲାଭ ରଖିତେ ଦେଇଚି କଉ ସାଇଟ କହିଲୁ ତମ ଘର ପଛରେ ଯୋଉ ହୋଲସେଲିଙ୍ଗ କରୁ
ହଁ ସେଇଟା ପା ହଁ ସେଇଟା।
ଖାଇକି ଶୋଇଲୁଣି ନା ବସିଚ ସେଠି?
ହଁ ସଇଲାଣି ସବୁ କାମ ଏଇ ଖାଇଚୁ ଏଇଖୁଣା ଶୋଇବୁ ଆଉ।
ହୁଁ ପୁଣି କେତେବେଳେ ଉଠିବୁ ପିଠା କରିବୁ ସେନା ତୁ?
ନା ନା ମତେ ପିଠା ପି ଠା ଆସିନି ମଉଷା ଆଣିନାହାଁନ୍ତି ନଡିଆ ଆଣିନାହାଁନ୍ତି କି କଦଳୀ ପତ୍ର ଆଣିନାହାନ୍ତି।
ହ ଆଲୋ ସିଏ ପାଲୋ ବାଟି ବୁଟିକି ରଖୁଥିଲା କହିଲା ନଡିଆ କେମିତି ଆଣିଲାନି।
ଉଁ ତାଙ୍କର ଆଣିବେନି ପା ନା ରଜ ଆଜି ଆଜି କହିବେ। ତେ ନଡ଼ିଆ ଆଣିବ କଦଳୀପତ୍ର ଆଣିବ।
ହଁ ଆସି ତେ ହଉଛି ମତେ ଇଏ କରିଥିଲା କଦଳୀପତ୍ର ଫାଟି ଫୁଟି ଯାଇଛି ଆଉ। ଆଡ଼େ ନଡ଼ିିଆ ମେନ ଆଗରୁ ନ ଆଣିକି ନ ଆଣିଥିଲେ ବି ସାଙ୍ଗେ ସାଙ୍ଗେ ସେଇଠୁ ଯାଇକି ଆଣିପାରିଲେନି ନା।
ହଁ ଆମେ ଯାଇଥିଲୁ ବାବୁନିର ମୋର ମୁଁ ଖରାବେେଳେ ଯାଇଥିଲି ମଉସା ଙ୍କ ପାଇଁ ଆଣିବା ପାଇଁ ଦି ଟା ଯୋଉ ବାନିଅନ ମାଉସି କହିଲେ ସେଇରା ଛୋଟ ହେଲା ତ୍ରିପୁଲ ଏକ୍ସଲେ ଆଣିଥିଲେ ଛୋ ଫେର ସନ୍ଧ୍ୟାବେଳେ ଫେର ଆସି ଗଲି ଫେରେଇବା ପାଇଁ ରାସ୍ତା ପୁରା ଜାମ୍ ହେଇଥିଲା ନହକା ପାଖରେ। ଫେରେ ହେଟି ଭିଡ ଫେରେ ବିଲଙ୍ଗ କରିବାରେ ଭିଡ ଆମେ ଆମର ପଳେଇ ଆସିନୁ ଆମକୁ କହିନଥିଲେ ନଡିଆ ଫଡିଆ ଆଣିବାକୁ ସୁଧା।
ହୁଁ ହୁଁ ତୋର ଟୁଇଙ୍କଲ ର ଯାଇଥିଲ?
କିଉଲେ
ହୁଁ ଆଉ ସେ କିନ୍ତି ରଜଟେ ଆଣିନାହାନ୍ତି ମନେପକେଇ।
ଏ ସିଏ ତାଙ୍କର ଆଣିବେନି ତାଙ୍କ ମନ ସେମିତି ତାଙ୍କର କାମ ସବୁବେଳେ
ହୁଁ କୁମନ୍ଦି ପୁରା କମ୍ପିଉଠି
ନା ସେ କିଛି କମ୍ପିବେନି ତାଙ୍କର ବା ପିଠା ଉପରେ ଏତେ ଇଏ ନାହିଁ ସିଏ ଏଇ ରଜ ପୂର୍ବରୁ ଆଣିକି ରଖିଦେଇଥାନ୍ତେ ନା ରଜ କାଲି ତୁ ଆଜି ଆଣିବୁ ଜିନିଷ କରିବୁ ଖାଇବାକୁ ସେ ସବୁ ରଜ ଥିବ ଆଠ ଦିନ କିଏ କଣ ନଡିଆ ଫଡିଆ ସବୁ ଆଣିକି ରଖନ୍ତିନି।
ନଡିଆ ସେମିତି ଥୁଆ ହେଇଥିବ ତାର ଯଉଦିନା ପୁର କରିବ।
ହୁଁଯୋ ନଡ଼ିଆ ଟେ ଘରେ ରଖିବନି ନଲେ ନଡିଆ ଥିଲା ଲୋ ତ ଯୋଉ ରାନ୍ଧିକି କି ରନ୍ଧା ନଡ଼ିଆ ତେଲ ବାହାର କରିଥିଲେ।
ତେଲ ବାହାର କରି ଦେଇଚି?
ହଁ ନର୍ ମାନେ ହେଲାଣି ମାସେ ହେଲାଣି।
ଏଇନ
ମାସେ ମାସେ ତଳେ ନା? ଏ ନା ଏପ୍ରିଲ ମାସ ଦିି ମାସ ପୂର୍ବରୁ ନଡ଼ିଆ ଯଉଁ ଥିଲା ସେଇରା ତାକୁ ସବୁ କୋରିକି ତେଲ ବାହାର କ ଏଇ ପୁଅକୁ ଲଗେଇଦବୁ।
ହୁଁ ନହେଲେ ମୁଁ କହିଲି କାଲି ସକାଳୁ କହିବ ନଡ଼ିଆ ନେଇଆସିବ। ପୁରର କରିଦେଇ କି ଉପରେ ଓଳି ନହେଲେ ଖାଇଲେ ଖାଇବ। କି ଲୋ ଆଲୋ ଭାଇଏ କରିଦେଇଥାନ୍ତଆ ସେ ନଡିଆ ଆଣିକି ତ ସାଙ୍ଗେ ସାଙ୍ଗେ ବାଡେଇକି
ହଁ ସେଇପା ସେ ତାଙ୍କର ପିଠା ଅ ହବନି ତାଙ୍କର କରିକି ଯଦି କାଲି ଖାଇବେ କରିକି ପହର ଦିନ ଯାଇ ଖାଇବେ। କାଲି ରାତିକି କରି ଖାଇବେ। ହଁ କାଲି ତାଙ୍କର କରିକି ଖାଇବେ ଆଉ।
କେତେବେଳକୁ ଯିବୁ?
ଏ ଲୋ ରସୋଗଲା ଆଜି କଣ ହେଇଥିଲା ଛେନା ଥିଲା ନା କ?
ନା ଲୋ ଏଇ ଦେଇ ଘରକୁ ଦେବ ବୋଲିକି ସେ କ୍ଷୀର କାଲି ରଖିଥିଲି ଆଜି ମିଶେଇକି କରିଦେଇଥିଲି। ମୁଁ କହିଲି କିଣିକି କଣ ନେବ ରସଗୋଲା ଆଜି କିଣିକି ନେବେ ତାକୁ ଏଡ଼ିକି ବକ ଗଟେ ଗୋଟେ ଛ ଟଙ୍କା ହେଇଗଲାଣି ରସଗୋଲା ଗୋଟା ୟାଡେ ଆଡ ଘରୁ ଥିଲା ମୁଁ କହିଲି କର ଦବା ଆଉ। କାଲି ହଉଚି କରିଥିନି ହେଲାନି ବାଗ। ଛେନା ଗୁଡ଼ାକ ପୁରା ଇଏ ହେଇଗଲା। ଆଜି ସେଆକୁ ଫୁଣି କରିନି ଦେଖିକି ମୋବାଇଲ ରୁ। ହେଲା ହାଲୋ। କଆଡେ ଗଲା ୟେ? ହାଲୋ। ହାଲୋ। କୁଆଡେ ଗଲୁ କି ତୁ?